ହ୍ୟାଲୋ।
ହ୍ୟାଲୋ।
କଣ କରୁଛ?
କିଛି ନାଇଁ ବସିଛି ତମେ ହଁ ଭଲ ଅଛି।
ଏଇ ତ ଆସିଛି କଣ କରିବି କିଛି କାମ ନାହିଁ ବର୍ଷା ଆଉଥରେ ବିରକ୍ତି ଲାଗୁଛି ତମେ ଗୋଟେ ବର୍ଷା ଆସୁଛି କି?
ନାଇଁ ଆମ ପଟେ ବର୍ଷା ହଉନି କାଇଁ। ସେତେବେଳେ ଯାହା
ଏତେ ବର୍ଷା ହଉଚି ବିଜାର ଲାଗିଲାଣି। ଆଉ ଗରମ ହଉ ଥଣ୍ଡା ହଉ ପଛେ ବର୍ଷା ହଉଚି ସେଥିପାଇଁ ବିଜାର ଲାଗୁଚି। ଆଉ କଣ ଖାଇଚ କୁହ? କଣ ଖାଇଚ?
କଣ ଖାଇ ଚା ଚା, ମୁଢି, ବିସ୍କିଟ୍।
ଗରମ୍ କୁ ଚା। ଚାହା ଖାଇଥିଲି ତାପରେ ବିସ୍କିଟ୍ ଖାଇଥିଲି।
ହୁଁ।
ହୁଁ ଯେ ବର୍ଷା ପରା ହଉଚି ବିଜାର ଲାଗୁଚି ଯାଇବାର ଥିଲା ଟିକେ ମୋର ବାହାରକୁ ବୁଲିବାକୁ ବି ଯାଇ ପାରିଲିନି ପରା। ହାଲୋ। ହାଲୋ, ବାହାରକୁ ଯିବାର ଥିଲା ଯାଇପାରିଲିନି କହୁଚି।
ହୁଁ। ବର୍ଷା ତ ହଉଚି କିଏ କଣ କରିବ। ହୁଁ।
ଆଁ ବର୍ଷା ପାଇଁ ଇରିଟେଟ୍ ଲାଗୁଚି ପୁରା କଣ କରିବା। ରୋଷେଇ ଷ୍ଟାର୍ଟ ଆମର ହେଇ ହେଇନାହିଁ। ହବ।
କଣ ରୁଟି?
ହୁଁ।
ଆଉ
ଆଉ ବାଇ ଚା ନହେଲେ ତରକାରୀ।
ଉଁ ସରିଲାଣି?
ନା। ଷ୍ଟାର୍ଟ ହେଇନି ହ ହୁଁ। କରୁନି ନା କଣ?
ଆଁ।
ଗଲା
ବର୍ଷା ଆସୁଚି। ଆସୁ। ବାତ୍ୟା ଆସୁ।
ଜୋରରେ?
ହାଲୋ।
ହଁ ଜୋରେ ବର୍ଷା ଆସୁଚି। ସେ ଦେଖିଦେଇ ଯାଇଚି ଦେଇକି। ସେ ଗ୍ରୀଲ୍ ଆଡେ ଅଛି ଟିକେ ଦେଖିଦେଇ ଯାଇଚି ମୋର୍ ଫୋନ୍ ମୋର୍ ଫୋନ୍ ଟିକେ କରିଦେଇ ଯାଇଚି ହଁ ତମେ ଛାଡ଼ ଖାଉଥ । ହାଲୋ। ହାଲୋ। ଏପଟେ ଡାକୁଥିଲେ ତ ମୋର ମିକ୍ସଚର ଖାଇବା ପାଇଁ।
ଓହୋ।
ମିକ୍ସଚର ଖାଇଚ ତମେ କେବେ?
ହଁ।
ଭଲ ଲାଗେ?
ହୁଁ। ଖଜୁରୀ ପଡା ମିକ୍ସଚର ବେଶୀ ଭଲ ଲାଗୁଚି।
ହଁ ପରା ସେ ମିକ୍ସଚର ଟା ଭଲ। ସେ ବାପି ପାଖରେ ଭଲ ଲାଗେ। କିନ୍ତୁ ବଢିଆ ଲାଗୁ ଚି ଆଉ। ମିକ୍ସଚର ମୁଢ଼ି ମିକ୍ସଚର ଟିକେ ହେଇ ପ ଥଣ୍ଡା ଥଣ୍ଡା ପାଗକୁ ସେଇଟା ସେଇଥିର ଟେଷ୍ଟ ଟା ଅଲଗା ନାଇଁକି।
ହୁଁ।
ଆଉ ଗାଁ ଗାଁ ଆଡେ ବୁଲି ଗଲଣି?
ନାଇଁ।
ହଁ, କେବେ ଯିବ?
ହଁ, ଯିବା।
ହଉ ଆଉ। ଭଲ ଘରେ ବସିକି ରହିବା ଅପେକ୍ଷା ବୁଲିବା ଟିକେ ଭଲ। ବିଛା ଲାଗୁଛି ମୁଁ ବି ମୁଁ ଯାଇଥାନ୍ତି କେବେଠୁ ତ ଯିବି ଯିବି ବୋଲି ଭାବୁଛି ଛୁଟି ସରିଗଲା ହେଲେ ଯାଇପାରୁନି ଏକା। ଯିବ ଆଁ ଏଟା ଦେଖିବା ଆର ସପ୍ତାହକୁ ଗଲେ ଯାଇପାରେ ବୋଧେ କିନ୍ତୁ ଠିକ୍ ସେ କହି ପାରିବିନି କିନ୍ତୁ ମତେ ଲାଗୁଛି ଯେ ମୁଁ ଯିବି। ତାପରେ ଦି ମାସ ଛୁଟି ବି ହେଲା ଯାଇ ହେଲାନି କୁଆଡକୁ। ଯାଇଥିଲେ ହେଇଥାନ୍ତା କୁଆଡେ ବି ଗୋଟେ ଯାଇ ହେଲାନାହିଁ, ଗାଁ ଆଡେ କିଛି ନହେଲେ ବି ବୁଲାବୁଲି ତ ଏମିତିରେ କୁଆଡେ ଯାଇନି, ତାପରେ ଛୁଟି ରେ ବି କୁଆଡେ ଯାଇ ହେଲାନି। ଏବେ ଟିକେ ଯିବି ବୋଲି ଭାବିଛି, ଦେଖିବା କଣ ହଉଛି? ଗାଁ କୁ ଟିକେ ନ ଗଲେ ତ ଭଲ ଲାଗୁନି, ଗାଁ ଯେତେବେଳେ ଗାଁ ଏକା ଆଉ।
ହୁଁ, ହୁଁ।
ହୁଁ, ଆଉ ନ ବୁଲିଲେ ହବନା କଣ ତମେ ଘରେ ରହୁଛ ବୋଲି ମୁଁ ବି ଗୋଟେ ଘରେ ରହିବି ନା କଣ? ତମେ ଥାଅ ଘରେ ହିଁ ପଡିକି ଥାଅ।
ହଁ।
ଘରେ ହିଁ ଥାଅ ଘରେ ଶୁଅ ଘରେ ଏ ତାର ରହିଥାଉ, ମୁଁ ଯାଉଛି ବୁଲିକି ଆଇବି ଟିକିଏ ବିର କ୍ତି ଲାଗୁଛି ଏଠେ ରହି ବାହାରକୁ ବାହାରି ହଉନି କି ଛି ନାଇଁ ଏଠେ ହିଁ ଏଠେ ହିଁ ଏଠେ ହିଁ କେତେ ବାବୁ ଯେ ଏବେ? ଆଉ ଆମ୍ବ ଖାଇଲଣି?
ହୁଁ, ହଁ।
କୁସୁମ ଖାଇଲଣି କେମତି ଲାଗୁ
କୁସୁମ ଆମ୍ବଡା
ହୁଁ। ଭଲ କେତେ ଭଲ?
ତମେ?
ହଁ, ଖାଇଲିଣି ଟିକେ ଲଙ୍କା ଲୁଣ କରି ଖାଇଥିଲି ଟେଷ୍ଟି ଲାଗୁଥିଲା। ପୁରା ମସ୍ତ ଲାଗୁଥିଲା, ଲଙ୍କା ଲୁଣ କଲେ ହିଁ ଭଲ ଲାଗୁଛି।
ଖାଲିରେ ଭଲ ଲାଗୁନି?
ଦେଖିବା ଆଉ ଗୋଟେ ଦିନ, କଣ?
ଖାଲି ଟା ଭଲ ଲାଗୁନି, ଲଙ୍କା ଲୁଣ କି
ହୁଁ, ଖାଲି ଟା ଟିକେ ଆମ୍ବିଳା ଆମ୍ବିଳା ଲାଗୁଛି ଯେ ଭଲ ଲାଗୁନି ଆଉ ମତେ। ଟିକେ ଇଏ ବାଲା ହିଁ ଭଲ ଲାଗୁଛି ଟିକେ ଲଙ୍କା ଲୁଣ ମିଶେଇଲେ ଗୋଟେ ତାର ଟଷ୍ଟ ସ୍ବାଦ ଟିକେ ଅଲଗା ଆସୁଛି ନା ସେଥିଲାଗି।
ହୁଁ।
ମେହେନ୍ଦୀ ଲଗେଇଛ?
ମେହେନ୍ଦୀ, ହଁ।
କେବେ?
ହଁ, ମୁଁ କାଲି ଲଗେଇଥିଲି।
ତ ରଜ ପାଇଁ।
ହୁଁ, ତମେ ବି ତ ଲଗେଇଥିବ?
ଏ
ତମେ ବି ତ ଲଗେଇ
ମୁଁ ହଁ ମୁଁ ବି ଲଗେଇଛି ତ। ଲଗେଇଛି ଯେ ମୋର ତ ଦି ଦିନ ପୂର୍ବରୁ ଯୋଉଟା ଲଗେଇଥିଲେ ସେ ସେଟା ଟିକେ ଅଛି। ଆଉ କେତେ ଦ ଚାରି ଦିନି ପୂର୍ବରୁ ଯୋଉଟା ଲଗେଇଥିଲି ସେଟା ଟିକେ ମୋର ଛାଡିଗଲାଣି। ହେଲେ ବି ଭଲ ଦେଖା ଯାଉଛି ଯେ। ତମକୁ ମେହେନ୍ଦୀ ଲଗେଇ ଆସୁଛି?
ନାଇଁ ମତେ ଆସୁନି ମୋ ଦିଦି ମତେ ଲଗେଇଦଉଛି। ହ
ଓ ହଁ ଭଲ କଥା। ମୁଁ ନିଜେ ନିଜର ଲଗଉଛି। ଯାହା ଆସୁ ଯାହା ବି ହେଲେ ମୁଁ ଲଗେଇ ଦଉଛି। ଲଗେଇବା ଶିଖ, କେତେବେଳେ କେତେବେଳେ ଆଉ ଲଗେଇବ। କଣ ମେହେନ୍ଧୀ ଗୋଟେ ଜିନିଷ ଲଗେଇ ଜାଣିନ
ହଁ। ତମର ତ ବଢିଆ ଆଉ ତମେ ଲଗେଇ ଜାଣିଛ। ଯେତେବେଳେ ଇଚ୍ଛା ସେତେବେଳେ ଲଗେଇବ ଆଉ।
ଆଣ କହିଲେ କଣ ଟ୍ରାଏ କରିବା କଥା, ଆଉ ସବୁବେଳେ କଣ ସମସ୍ତେ କିନ୍ତୁ ସମସ୍ତେ ଆମକୁ ମେହେନ୍ଧୀ ଲଗେଇ ଦେଉ କେତେବେଳେ, କେତେବେଳେ ନିଜେ ବି ଲଗେଇବାକୁ ପଡିବ ନା। ସେଥି ଲା ଶିଖିଥିବା କଥା କେତେବେଳେ, କେମିତି ଲଗେଇବା କଥା ନା ଆଉ।
ହୁଁ।
ସେଟା ଭାବିକି ଲଗଉଛି। ଆଉ କଣ।
ହୁଁ।
ଏ ତମେ ବି ଶିଖ। ନହେଲେ ଏଇ ଯୋଉ ବହି ପଢିବ ହୁଁ।
ବହି ଫଇ ମିଳୁଛି ଆଣିକି ଲଗାଅ।
ହୁଁ।
ଦୋଳିଆାଇ, ଆଉ ଦୋଳିଆ କୁ ଗଲନି ଟିକେ। ଗାଁ ଆଡେ ମାଇଣ୍ଡ ପୁରା, ମୁଣ୍ଡ ଫ୍ରେସ୍ ଭଲ ହେଇଚି। ତମେ ପା ସଫା
ନା ଏଇନାଆଉ ଯାଇନି ପରା।
ଯାଇଥାନ୍ତ ସିନା। ଆଉ କଣ କଣ ଏତି ଇରେ ପରମ୍ପରାରେ ଜି ଜୀବନ କହିଲ, ଆଉ କୋଉ ଥିରେ ଯିବ? ଟିକେ ଯାଇକିନା ଟିକେ ମୁଣ୍ଡ ଥଣ୍ଡା କରିକି ଆସ। ପାଠ ପଢି ପଢି ମୁଣ୍ଡ ଖରାପ ହେଇ ଯିବ ନହେଲେ। ଏବେ ତ ବର୍ଷା ଏକା ହବ।
ହୁଁ।
ବର୍ଷା ମାସ ଆସିଲା ପରେ, ଧାନ ଲଗା ହବ ଏବେ।
ହୁଁ।
ଧାନ, ଫାନ ସବୁ ଲଗା ହବ। ଆଉ କଣ କରାହବ? ଚାଷ ବାଷ କରାହବ। ତମର କଣ ଚାଷ କରୁଛନ୍ତି। ଚାଷ କଣ, କଣ କରୁଛ?
କରୁଛନ୍ତି ସବୁ, ପନିପରିବା ଧାନ। ତାପରେ କଣ?
ଧାନ, ଧାନ।
କରା ହୋଉଛି ଟିକେ ଟିକେ ଆଉ।
କାନ୍ଦିଲ ଡାଲି ବି କରୁଛ?
ହଁ।
କାନ୍ଦିଲ ଡାଲି ବି କରୁଛ କି ତମେ? ଭଲ ହେ ଡାଲି ଟା ଭଲ ଭଲ ଲାଗେ। ତାର ଗୋଟେ ଟେଷ୍ଟ୍ ଅଲଗା। ଭଲ କରୁଛ ତାହେଲେ ନେଇ ଚାଷ ବାସ ସବୁ? ଆମ କୁ ଟିକେ ଆଣି ଦଉନ? ହାଲୋ। ମାନେ କେବେ ଆଉ ଆଣିଦବ କୋହୁନ। ଏବେ ତ ଥିବ ଆଣି ଦଉନ?
ହଉ ଆଣିଦେବି ଆଉ।
ଆଉ ଆଣିଦବ ଟିକେ ଅଧିକା କରି ଆଣିଦବ। ଯେତିକି ଆମେ ଘର ଲୋକ ସମସ୍ତେ ଖାଇପାରିବୁ। ଆଉ ଟିକେ କାଣ ଦେଲେ ଦିନେରେ ରାନ୍ଧିଥିବୁ କି ନାଇ ଏଇ ରୋଷେଇ କରୁଥିବୁ କି ନାଇ ସରିଯିବ ଶୀଘ୍ର ଏକା ଟିକେ ଅଧିକା। ଆଉ କଣ କଣ ପରିବା ଚାଷ କରୁଚ? ହ୍ୟାଲୋ ହ୍ୟାଲୋ।
ଆଉ ଆଳୁ ଆଳୁ ବାଇଗ
ଆଉ?
ଗଣ ତା ପରେ ହ୍ୟାଲୋ। ଆଳୁ ଲଗେଇଚି ଆଉ ତାପରେ କଣ ହ ତ ସେତିକି ତ ହଁ ମଣ୍ଡା ହଁ।
ହଳଦି।
ହଳଦି ବି ଆମେ ଲଗାଉନୁ ଏବେ ହଁ।
କଣ ପାଇଁ ସେଇଟା ତ ଲଗେଇବା କଥା ହଳଦି ସବୁଠୀ ଦରକାର ହଉଚି ନା। ଆଉ ଏ ଯୋଉ ବିଟ, ଗାଜର ବିଟ, ଗାଜର ଲଗେଇଚନ୍ତି ନା ନାଇଁ ମ।
ହଁ ବେଳେ ବେଳେ ଲଗେ
ଜନ୍ଦେ କି ଅ ମାନେ ଋତୁ ଦେଖି। ହୁ ଲଗା ଲଗାଅ ଏବେ ଗୋଟେ କିଛିଟା ଜିନିଷ ଘରେ ଲଗେଇଲେ କି ଆଉ ପରେ କିଣିବାକୁ ପଡିବନି। ନିଜକୁ ସୁବିଧା ନା ଭଲ ଲଗେଇବା ଟା ବି। ଆହୁରି ଉଁ କଣ କଣ? ଏ ଫଳ ଫଳ ଚାଷ କରୁଚ କି ନାଇଁ କଦଳୀ କି ଅଙ୍ଗୁର? କଦଳୀ ଗଛ ଲଗେଇଚ?
ଆମେ ଖାଲି କଦଳୀ ଗଛ ହିଁ ଲଗେଇଚୁ।
ହଉ ଆଚ୍ଛା ଲଗେଇଚ ଭଲ କଥା।
ହୁଁ।
ହଉ ରହିଲିି ଟାଟା।